ହାଲୋ ହଁ ବନ୍ଧୁ କୁହନ୍ତୁ?
ମୁଁ କଣ କହୁଥିଲି କି ଆଉ କାଲି ମୋ ଭଉଣୀର ବିବାହ
ଆଜ୍ଞା।
ଆଉ କାଲି ଆପଣଙ୍କ ଆପଣ ଆଉ ଆପଣଙ୍କ ସ ପରରିବାର
ହୁଁ।
ଯାଇଁକି ପହଞ୍ଚିବେ ରାତି ସାତ ସାତ ଘଟିକାରେ ବୁଝିଲେ କି?
ଆଜ୍ଞା ନିଶ୍ଚିନ୍ତ।
ଆଉ ଯାଇଁ ଟିକେ ପହଞ୍ଚିବେ ବୋହୁତ ଟିକେ ସହଯୋଗ କରିବେ କାହିକି ନା ବରଯାତ୍ରୀ ସେ ଆମର ଆସିବେ ଗାଁ ମୁଣ୍ଡରୁ ବାହାରିବେ। ଆଉ ତାଙ୍କ ସହିତ ବି ଟିକେ ତାଙ୍କ ପାଇଁ ଟିକେ ଯ ଜଳଖିଆ ଆଉ ଜଳପାନର ବ୍ୟବସ୍ଥା ହେଉଛି।
ଆଜ୍ଞା।
ସେମାନଙ୍କର ଟିକେ ବ୍ୟବସ୍ଥା ତାଙ୍କ ପାଇଁ ଟିକେ ତାଙ୍କୁ ଟିକିେ ଦବା ନେବାରେ ସାହାଯ୍ୟ ଆମକୁ ଟିକେ କରିବେ। ଆଉ ବର ସହିତ ଟିକେ ଯିବେ ଗାଁ ଗହଳି ରାସ୍ତା ଟିକିଏ ଆମକୁ ଟିକିଏ ଦେଖି ଚାହିଁ ନବାକୁ ପଡିବ। ବୁଝିଲେ କି?
ଆଜ୍ଞା। କାଦୁଅ ମଧ୍ୟ ହେଇଚି।
ଯେହେତୁ ବର୍ଷା ଦିନ ଆମ ଗାଁ ରାସ୍ତାା ଜାଣିଥିବେ ଯୋଉ ଭଳିଆ ପାଣିମାଣି ଯାଉଚି କାଦୁଅ ନର୍ଦମାରେ ଭରପୁର୍।
ହୁଁ। ଆଜ୍ଞା ଆମ ଯେହେତୁ ଆମ ଗାଁ ମଧ୍ୟ ଅନେକ ସମୟରେ କାଦୁଅ ରହେ ଏବଂ
ସେଇ ପରିଅ।
ହୁଁ ଅନେକ ଜେଗାରେ ବାଜିବ ଗାଡି ଗୁଡିକ ସେଥିପାଇଁ ଆମକୁ ଟିକିଏ
ସେଗାଡି ମୋରବି ବାଜା ବାଜୁ ଇଏହବ ଟିକିଏ ଦେଖିକି ଆମେ ନେବା ବର ଗାଡିକି ଶୃଙ୍ଖଳିତ ସହିତ। ବୁଝିଲ କି?
ହୁଁ ଶୃଙ୍ଖଳିତ ସହିତ।
ଆଜ୍ଞା ଶୃଙ୍ଖଳିତ ସହିତ ଯେମିତି ଯାଇକି ଆମେ ପହଞ୍ଚିବା ଆମର ଯୋଉ ଅଛି ମଆମର ଯୋଉ ମଣ୍ଡପ ଅଛି। ଗାନ୍ଧୀ ଛକଟାରେ।
ହୁଁ।
ସେଠି ଶୁଭାସକାଳରେ ପହଞ୍ଚିବା। ସେଠି ତାପରେ ପହଞ୍ଚିଲା ପରେ ତାଙ୍କଚର୍ଚ୍ଚାଯେମିତି ଖାଇବାପିଇବାରେ ଟିକିଏ ଅବହଳା ଯଦି ନ ହୁଏ ହବ। ତାପରେ ବ୍ୟବସ୍ଥା। ବି ଠିକ୍ କରିବା।
ହୁଁ।
କଣ କହୁଚନ୍ତି? ଆପଣ ଯାଇଁକେତେବେଳେ ପହଞ୍ଚିବେ?
ଆଜ୍ଞା ଆପଣ କହିଥିବା ସମୟରେ ମୁଁ ଯାଇ ପହଞ୍ଚିବି। କାରଣ ଆପଣଙ୍କ ଭଉଣୀ ମଧ୍ୟ ମୋର ଭଉଣୀ। ସେ ମୁଁ ସେଇ ସମୟ ଯାଇ ସେଠି ଉପସ୍ଥିତ ରହିବେ। ଏବଂ ଆପଣଙ୍କର ଅତିଥିମାନଙ୍କୁ ମଧ୍ୟ ଅତିଥି ସତ୍କାର ଆଜ୍ଞା।
ଅତିଶ ସକା ଯେହେତୁସେ ଯେହେତୁ ବାହାରୁ ଆଉଚନ୍ତି ଯେହେତୁ ଅତିଥି ବି ହେଲେ ବି ଆମ ଘର ଲୋକ ନାଁ। ଘର ଲୋକ ମୋସାଥିରେ ଜଡିତ ହବାକୁ ଯାଉଚନ୍ତି। ଘର ପରିବାର ସହିତ ସିଏ ଯେହେତୁ ସଦସ୍ୟ ଥିଲେ ଆଗୁରୁ ମାନେ ବନ୍ଧୁ ଥିଲେ ଏବେ ନିଜ ଘର ଲୋକ କହିଲେ ଚଳେ। ବୁଝିଲେ କି? ତାଙ୍କର ଲୋକ ସଂଖ୍ୟା ବୋଧେ ଆସେ ପ୍ରାୟତଃ ହଁ ଦେଢଶହ ରୁ ଦୁଇଶହ ଭିତରେ। ତାଙ୍କ ଚର୍ଚ୍ଚାରେ କୌଣସି ଯିମିତି ବାଧାବିଘ୍ନ ନ ଘଟିବେ। ଶୃଙ୍ଖଳିତ ସେତ ଯିବା ଆସିବା କରିବେ। ଖାଇ ପିଇକି ଭଲସେ ସେ ଯାଇପାରିବେ। ବୁଝିଲେ ବନ୍ଧୁ?
ଆଜ୍ଞା ହଁ ମୁଁ ଆପଣ ଯାହା କହିଲେ ମୁଁ ଆପଣଙ୍କ କଥା ଟିକି ବୁଝିପାରିଲି। ଆଉ ହୁଁ ଶୃଙ୍ଖଳା ସହିତ ଆମେ ଯେପରି ଜାଣିଥିବେ ଆପଣ ସେଥିପାଇଁ ଆମର ଗାଁ ରୁ ମଧ୍ୟ ଅନେକେ ଆ ବିଶୃଙ୍ଖଳିତ ଲୋକ ଅଛନ୍ତି ଏବଂ ବିଶୃଙ୍ଖଳା କରିବା ପାଇଁ ଅନେକ୍ ଉ ଲୋକ ଅଛନ୍ତି ସେଥିପାଇଁ ଆମକୁ ସେ ପ୍ରତି ଧ୍ୟାନ ଦବାକୁ ପଡିବ ଏବଂ ମଦ୍ୟପାନ ହଉଚି ଦୂରେରେ
ହଁ ସେ ସେଟା ପ୍ରତି ଆମେ ଟିକେ ସତର୍କତା ରହିବା ଯେହେତୁ ମଦ୍ୟପାନ ଲୋକ ତ ବରଯାତ୍ରୀ ଯେହେତୁ ଆଉଚନ୍ତି ବୁଝିଲେ କି?
ତା ନିକଟକୁ ଟିକେ ଫଟୋ ରଖିବା ଉଚିତ କାରଣ ସିଏ ଉ ହୁଁ ବିଶୃଙ୍ଖଳା କରିପାରନ୍ତି।
ଆଜ୍ଞା ତା ପ୍ରତି ଟିକେ ସତର୍କତା ଆମେ ଯଦି ରହିବା ଯେହେତୁ ବରଯାତ୍ରୀ ଆ ସେ ଯେହେତୁ ସିଏତ ମଦ୍ୟପାନ କରିକି ଆସିବେ ହଁ ସେଟା ଗୋଟା ମାନେ କହିବାକୁ ଗଲେ ଏଗୁଡା ତାଙ୍କର
ଦେଖାନ
ସେଇ ହିସାବରେ ଟିକେ ଆମେ ଦେଖିବା ତାପରେ ବାକି ରହିଲା ଆମର ଯୋଉ ଗାଁ ର ନର୍ଦମା ହଉଚି ଯୋଉ ଗାଁ ମଝିରେ ଯୋଉ ଅଛି ପାଣି ଜମାଟ ବାନ୍ଧି ରହିଚି ତା ବ୍ୟବସ୍ଥା ତ ଆମେ ତ ଆଉ କିଛି କରି ପାଇିଲନି କି ପାଣିଟାକୁ ଆମେ ନିଷ୍କାସିତ କରିପାଇଲେନି ଆମେ ଭାବୁଚୁ ଗାଁ ଟା ଆମ ଗାଁ ମୁଣ୍ଡରୁ ବାହାରିବ ତାକୁ ଆମେ ଆମ ଯୋଉ ଗ୍ରାମ ଦେବତି ପଟେ ବୁଲେଇକି ନେଇଗଲେ କେମିତି ହୁଅନ୍ତା।
ଆଜ୍ଞା ସେକେନ୍ ନେଇଗଲେ ସୁବିଧା ହୁଅନ୍ତା କାରଣ ଏ କରେ ନେଲେ ଗାଁ ରେ ଅନେକ ଯିଏ ଜାରେ ଗଛ ଗୁଡିକରେ ଏବଂ ଘର ଗୁଡିକରେ ବାଜିବାର ମଧ୍ୟ ସମ୍ଭାବନା ଅଛି ସେଥିପାଇଁ ସେକରେ ନେଇଗଲେ ଫାଙ୍କା ଯିବେ ଏବଂ ଆଁନ୍ କିନ୍ତୁ ନାଚଟି ହେଇପାରିବନି କାରଣ ଏକ ଗାଁ ମଧ୍ୟରେ ନାଚିକି ଯାଇଥିଲେ ଲୋକ ଆ ଟିକେ ଟିକେ ଅ ଏନଜୟ କର ଗଲେ ଟିକେ ସେପରି
ଆଜ୍ଞା।
କେହି କରିପାରିବେନି ଆଉ।
ଇଆ ପରେ ତାପରେ ଦେଖି ଆସ ଭାବୁଛୁ ବର ଆଉ ବର ଗାଡି ବର ଯାତ୍ରୀ ଇଏ କିନ୍ତୁ ଗାଁ ଭିତରେ ଆମେ ବିଦା କରିବାକୁ ଚେଷ୍ଟା କରିବା ଆଉ ବାକି ରହିଲା ଯୋଉ ଆସୁଚି ସାଉଣ୍ଡ ଆମର ଯୋଉ ଶବ୍ଦ ଜନିକ ଉ ଯୋଉ ଜୋ ଯୋଉ ଆମର ମାଇକି ଯୋଉ ଆଉଛି ବକ୍ସ ମାନେ ଇଏ ହରିଆ ବାଦ୍ୟ ହେରିଆ ତାକୁ ଆମେ ଗାଁ ର ଜଉ ଗ୍ରାମ ଦେବତି ରହିଛି ସେ ବାଦ୍ୟନ୍ତ୍ରକୁ ତାକୁ ଆମେ ସେପଟେ ପଟେ ବୁଲେଇକି ନବାକୁ ଚେଷ୍ଟା କରିବା ବୁଝିଲେ କି ଆଉ ବାକି ରହିଲା ବରଯାତ୍ରୀ ବରଯାତ୍ରୀଙ୍କ ପାଇଁ ଇଏ ସେପଟେ ଯୋଉ ଗାଁରେ ରହି ତାଙ୍କୁ ବି ଭଲ ଭାବରେ ଟିକେ ଅ ଯେହେତୁ ଗାଁ ରେ ଆଉ ବିଦ୍ୟୁତର ଅଭାବ ବି ପଡ଼ିପାରେ କାଲି ଯେହେତୁ ଆମର ପାଣିପାଗ ଅ ସୂଚନା ଯାହା ମିଳିଚି ବର୍ଷାର ଅ ପ୍ରବ ମାନେ ପ୍ରବଳଠୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଯୋଉରେ ଅଛି ବୁଝିଲେ କି
ହୁଁ ହୁଁ ଆଜ୍ଞା
ବିଦ୍ୟୁତ ରହିପାରେ ନ ନ ନ ରହିକି ରହିପାରେ ତାପରେ ଟିକେ ଆମେ ବି ସଚେତନ ରହିବା ଆଉ କିଛି ବିଦ୍ୟୁତ ର ଅ ଆମକୁ ଆବଶ୍ୟକ ପଡିପାରେ। ଆମେ ଟିକେ ସଚେତନ ରହିବା ବୁଝିଲେ କି। ଆଉ ଆପଣଙ୍କ ବି ବିଦ୍ୟୁତ ସମ୍ପର୍କିତ କିଏ ଯଦି ବ୍ୟକ୍ତି ଥିବେ ତାଙ୍କ ଭିତରେ ଆପଣ ଟିକେ ଯୋଗାଯୋଗ କରିପାରିବେ କି? କାଲି ଆମର ଯେହେତୁ ଭଉଣୀର ବାହାଘର ବରଯାତ୍ରୀ ଆସିବେ ଗାଁ ର ବି ଜୁ ଯେମିତି କଟା ନ ଯାଇ ପାରିବ। ବୁଝିଲେ କି ସମ୍ପର୍କିତ ଯେମିତି କରିପାରିବେ ଟିକେ ଅଛନ୍ତି କି ଆପଣଙ୍କର ସେମିତି?
ଆଜ୍ଞା ଆମ ଗ୍ରାମରେ ଅଛନ୍ତି ଆମ ଗ୍ରାମରେ ଅଛନ୍ତି ବିଦ୍ୟୁତ ପରିଚାଳନ କରିବା ଅଛନ୍ତି ବ୍ୟକ୍ତି। ଆଉ ସେ ପ୍ରତି ଧ୍ୟାନ ରଖେ ଯଦି ସେଇପରି ଆଁ ଲଗାଣ ବର୍ଷା ହୁଏ ଏବଂ ପବନ ହୁଏ ଆ ସେ ସମୟରେ ତ ବିଜୁଳି ରହିବା ସମ୍ଭବ ପର ନୁହେଁ। ଯଦି ହା ଅଳ୍ପ ବିଜୁଳି ହେଇଥାଏ କୌଣସି କ୍ଷତି ନ ହେଇଥାଏ। ବର୍ଷା ହୋଇଥାଏ ତାହେଲେ ସିଏ ଜଲ୍ଦି ବିଦ୍ୟୁତ୍ ଦବା ପାଇଁ ଆମେ ତାଙ୍କୁ ଅନୁରୋଧ କରିପାରିବେ ଆମେ ଅନୁରୋଧ କରିପାରିବା ଏବଂ ଆମେ ଚେଷ୍ଟା କରିବା ଯେପରିକି ଆଁ ଜଲଦିରୁୁ ଜଲଦି ଯଉ ବାଦ୍ୟ ଯ ଗୋରା ବନ୍ଦ କରିବା ପାଇଁ କାରଣ ଅତି ରାତି ରାତି ହ ରାତି ହେଇଗଲେ। ଆଉ ସେଥିରେ ଆଉ ପୋଲିସ ବି ସେଥିରେ କିଛି
ବନ୍ଧୁ ଆପଣ ଯୋଉ କଥା କହିଲେ କି ରାତି ଅନେକ ହେଲେ ନ୍ତ୍ରର ପ୍ରଭାବରେ ବ ଯେହେତୁ ଆଇନ ଆଇନର ହ କଢା ନିର୍ଦ୍ଦେଶ ଯେ ଅତି ରାତ୍ରି ପର୍ଯ୍ୟନ୍ତ ଅ ହୁଁ ମାନେ ବାଦ୍ୟ ଯନ୍ତ୍ର ନ ବାଜିବାକୁ
ହୁଁ।
ପରାମର୍ଶ ଦେଇଅଛି ଆଇନ ତାହା ପାଇଁ ଆମେ ସଚେତନ ବୁତ ରହିବା ତା ଉ ଫଳରେ ଯେ ଯେତେ ଶୀଘ୍ର ପାରିବା ଆମେ ଆମ ଗାଁରୁ ଯଥା ଶୀଘ୍ର ବରଯାତ୍ରୀ ମାନେ ତାଙ୍କର ଯୋଉ ବାଦ୍ୟଯନ୍ତ୍ର ନାଚ ଗୀତ ଯାହାବି ହଉଛି। ଯେତେ ଶୀଘ୍ର ଆମେ ନେଇକି ମଣ୍ଡପରେ ଆମର ପହଞ୍ଚେଇବା।
ଆଜ୍ଞା।
ଯେତେ ଶୀଘ୍ର ଆମର ବରଯାତ୍ରୀ ଆମ ଗାଁ ରୁ ବିଦା ହେଇଯିବେ ସେତେ ଆମ ପାଇଁ ଭଲ।
ଆଜ୍ଞା।
ରାତି ଖ ରାତି ଯେତେ ବଢିବ ସେତେ ଆମ ପାଇଁ ଅ ମାନେ ବି ବିଶୁଙ୍ଖଳାର ଅ ମାନେ ଏଗୁଡା ସଂକ ସଙ୍କେତ ମାଡ଼ିଯା ଆସିଲା ଭଳିଆ ଲାଗିବ ଯଥାଶୀଘ୍ର ଆମେ ଚାହିଁବା ଯେ ଯେତେ ଶୀଘ୍ର ବରଯାତ୍ରୀ ଆସି ସେ ବରଯାତ୍ରୀ ଯେତେ ଶୀଘ୍ର ଆମ ଗାଁରୁ ବିଦା ହେଇପାରିବେ ଏଇ ଯଁ ଯେହେତୁ ନଦୀ ପାଣିଫାଣି ଅଛି। ତାଙ୍କୁ ବି ଟିକେ ଖରାପ ଲାଗିବ ଯେହେତୁ ଏତେ ବରଯାତ୍ରୀ ଏତେ ଟଙ୍କାର ଖର୍ଚ୍ଚ ଆମେ କରିକି ଆସ ଆସିଛୁ କିନ୍ତୁ ନାଚ ଗୀତ ଟିକେ ହେଇପାରିଲନି ଆମେ ବି ସେଥିପାଇଁ ଦୁଃଖିତ ବହୁତୁ ବୁଝିଲେ କି?
ହୁଁ ଆଜ୍ଞା।
ତା ତାଙ୍କୁ ବି ଆମେ ଜଣେଇ ଦେଇଛୁ ଏମିତି ଆମ ଗାଁରେ ପାଣି ଫାଣି ନର୍ଦମାଁ ର ବର୍ଷା ଯୋଗୁ ଆମ ଗାଁରେ ପାଣି କାଦୁଅର ସଙ୍କେ କି ମାନେ ବହୁତ ସମସ୍ୟା ବହୁତ ଅଛି ଯାହା ଫଳ କି ଆପଣ ଯୋଉ କୌଣସି ବାଦ୍ୟଯନ୍ତ୍ର ଯେକୌଣସି ଆପଣ ଯୋଉ ଲୋକମାନେ ବରଯାତ୍ରୀ ଆସିବେ ତାର କିଛି ମନୋରଞ୍ଜନ ବା ଉପଭୋଗ କରିପାରିବେନି ବୁଝିଲେ କି?
ହୁଁ।
ସେଥିପାଇଁ ଆମେ ତାଙ୍କୁ ବି ଜଣେଇ ଦେଇଛୁ ସିଏ ବି ସେ କଥା କହିଲେ କି ନାଇଁ ଯାହା ହବ ଅଳ୍ପ ବହୁତେ ହଉ ଓ ନାଚ ଗୀତ ଟା ନ କଲେ ଆମକୁ ଭଲ ଲାଗିବନି ପାଣି କାଦୁଅ ବର୍ଷା ଦିନ ସେଟା ତ ଲାଗି ରହିଛି। କୋଉ ଗାଁ ରେ ବା କେମିତି କୋଉ ଗାଁ ରେ କେମିତି ପରିସ୍ଥିତି ତ କିିବା ସେଟା। ସୁଧୁରନି କି କେବେ ସୁଧରିବନି ଯଦି ସୁଯାତ୍ର ଅନେକ ଆଗରୁ ସୁଧରି ଯାଇଥାନ୍ତା ସେଟା କାହା ଭାଗ୍ୟରେ ନାଇଁ ବର୍ଷା ତ ନଥିଲା ଆଗରୁ ଏବେ ଦି ଦିନ ହେଲା ବର୍ଷା ଲାଗି ରହିଛି ଆଗ ଯୋଉ ମାତ୍ର ଖରାର ପ୍ରକୋପ ଥିଲା ଏବେ ବର୍ଷାର ପ୍ରକୋପ ଅଧିକା ହେଇଯାଇଛି ପ୍ରବଳଠୁ ପ୍ରବଳ ଆମର ପା ପାଞ୍ଚ ତାରିଖ ଯେ ବର୍ଷା ଲାଗି ରହିବ। ପାଣିପାଗ ସୂଚନା ଯାହା ଆମକୁ ମିଳିଛି ବୁଝିଲେ କି ବନ୍ଧୁ।
ସେଇଭଳି ଅ କୁହନ୍ତୁ କୁହନ୍ତୁ ମୁଁ କହିଲି ସେଇଭଳି ଯଦି ବଢ଼ି ମୁଁ କହିଲି ସେଇଭଳି ଯ
ବର୍ଷା ହୁଏ ଯଦି ସେଭଳି ଯଦି ବର୍ଷା ହୁଏ ତା ପାଇଁ ଆମେ କିଛି ତ ଅ ବହୁତ ପ୍ରାଣ ପରେ ଚେଷ୍ଟା କରିବା କି? ଅ ସେ ବର୍ଷାକୁ ବର୍ଷା ଠାରୁ ଆମେ ଯେତେ ଲୋକମାନଙ୍କୁ ଶୃଙ୍ଖଳିତ ଭାବରେ ଓ କୌଣସି ଘର ଓଳିତଳ ହଉ ବା କୌଣସି ଘର ଦୁଆର ମୁହଁକୁ ପହଞ୍ଚିବାକୁ ଚେଷ୍ଟା କରିବା ବୁଝିଲେ କି।
ଆଜ୍ଞା ଯଦି ଆ ଭଉ ମୁଁ କହିଲି ଭଗବାନ ଙ୍କ ଦୟା ରୁ କାଲି ବର୍ଷା ଟି ନ ହଉ କାରଣ ସିଏ ଅ ବହୁତ ଟଙ୍କା ଖର୍ଚ୍ଚ କରିକି ଆଉ ବାଦ୍ୟ ଯନ୍ତ୍ର ଗୁଡିକ ଏବଂ ଲୋକ ଗୁଡିକୁ ନେଇକି ଆସିଥିବେ ବରଯାତ୍ରୀ। ଯଦି ବର୍ଷା ହେଇଗଲା ତାହେଲେ ସି କିଛି ମଜା କରିପାର ନି ଏବଂ ବରଯାତ୍ରୀ ଯେହେତୁ ଆଗରୁ ରୀତିନୀତି ହେଇ ଆସୁଅଛି। ଆ ଲୋକମାନେ ନାଚିବେ ଏବଂ ବିଭିନ୍ନ ପ୍ରକାରର ବାଦ୍ୟ ଯନ୍ତ୍ର ବାଜିିବ। ଆଉ ଯଦି ବର୍ଷାଟି ହେଇଗଲା ତାହେଲେ ଆ ସେପରି କିଛି ଗୁଡିକ ସେଗୁଡିକ ହେଇପାରିବନି ଏବଂ ଅଧିକ ଅତ୍ୟଧିକ ରାତ୍ରି ହୋଇଗଲେ ଆଉ ସେ ବାଦ୍ୟ ଯନ୍ତ୍ରରେ ବାଜିପାରିବନି ତାଙ୍କର ପଇସା ଗୁଡ଼ିକ ଖର୍ଚ୍ଚ ହେଇଯିବ ଏବଂ ସେ ବାଦ୍ୟ ଯନ୍ତ୍ର ଗୁଡିକ ମଧ୍ୟ ବାଜି ପାରିବ ନାହିଁ।
ଆପଣ ଯୋଉ କଥା କହିଲେ ଭଲ କଥାଟା କହିଲେ ଭଗବାନ ଧରକୁ ବର୍ଷାଟା ନ ହଉ ଭଲରେ ଭଲରେ କାଲି ବାହାଘରଟା ସରିଜାଉ ଏବଂ ବରଯାତ୍ରୀଙ୍କର ଆଗମନରେ ଯେମିତି ବ୍ୟାଧା ସୃଷ୍ଟି ନ ହଉ। ଆଉ ଭଲରେ ଭଲ ସେ ବରଯାତ୍ରୀ ବିଦାୟ ହୁଅନ୍ତୁ ବାହାଘର ହେଲା ପରେ ସରିଲା ପରେ ପଛେ ଭଗବାନ ସେତେବେଳେ ପର୍ଯ୍ୟନ୍ତ ଟିକେ ମାନେ ସନ୍ତୁଷ୍ଟ ହେଇଥାନ୍ତୁ ତାପରେ ପରେ ବର୍ଷା ଯଦି ହଉ ତାପରେ କିଛି ନାହିଁ କହିବାରେ ବୁଝିଲେ କି ବନ୍ଧୁ।
ଆଜ୍ଞା ହଁ ମୁଁ ମଧ୍ୟ ସେୟା ଚିନ୍ତା କରୁଛି। ସେପରି କିଛି ହବନି ବିଶେଷ କିଛି ହବନି ଏବଂ ଅ ଶୃଙ୍ଖଳା ସହ ଆଉ ଏବଂ ଆ ସମସ୍ତ ସୁରକ୍ଷାର ସହ ଆମେ ବାହାଘରଟି ସମ୍ପୂର୍ଣ୍ଣ କରିବା ଏବଂ ସମସ୍ତ ଅସ ଅତିଥିଙ୍କୁ
ଆଜ୍ଞା।
ଆଜ୍ଞା ସମସ୍ତ ଅତିଥି ଙ୍କୁ ସମ୍ମାନର ସହ ଆମେ ଘର ପଠେଇବା କୁହନ୍ତୁ ଆଜ୍ଞା କୁହନ୍ତୁ।
କଥାରୁ ଯାହା ବହୁତ ମତେ ଭଲ ଲାଗିଲା ଯେ ଆପଣ ବହୁତ ମତେ ଆପଣ କାଲି ମତେ ବହୁତ ସାହାଯ୍ୟ କରିବେ ଯାହା ହଉ ଆପଣ ଭଗବାନଙ୍କୁ ଏତିକି ଡାକୁଛନ୍ତି ଯେ ବର୍ଷା କାଲି ନହଉ। ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି ମୁଁ ଆଶା କରୁଛି କାଲି ଆସି ଆପଣ ଠିକ୍ ଟାଇମ ରେ ଆସି ପହଞ୍ଚିବେ।
ଆଜ୍ଞା ଠିକ୍ ସମୟ ରେ ପହଂଚି ଵି।
ଆଜ୍ଞା ମୁଁ ରଖୁଛି ତା ହେଲେ ଏଥର ଧନ୍ୟବାଦ।
ହୁଁ।